ହ୍ୟାଲୋ ହଁ କଣ କରୁଛ ଖୁଡି? ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ଆସୁ ତ ନାଇଁ କଣ କରୁଛ ହ୍ୟାଲୋ।
କଣ କରୁଚ?
ଆ ମୁଁ ଏଠି ଠିଆ ହେଇଛି।
ଓହୋ ଆଉ
ପଦାରେ ଠିଆ ହେଇଛି।
ଓହୋ କଣ ପାଇଁ କଣ ପାଇଁ ଠିଆ ହେଇଛ?
ହୁଁ।
ଅହ। ନା ମୁଁ ଏଇଠି ବସିଥିଲି। ହଁ ଦେହ କଣ ଭଲ କାଲି ଯୋଉ ଟିକେ ଦେଇ ଘରକୁ ଯାଇଥିନି ଯେ ବର୍ଷାରେ ତିନ୍ତି ପିଆଲି? ଆଜି ଟିକେ ଦେହ ହାତରା ଘୋଳାବିନ୍ଧା ହୋଉଛି ଆଉ। ହୁଁ। ଘୋଳା ବିିନ୍ଧା ହୋଉଛି।
ବୋହୁତ ହେଲା। ଘୋଳାବିିନ୍ଧା ହୋଉଛି।
ହୁଁ ସେଇଥିପାଇଁ ଏଇଠି ବସିଥିଲି ଆଉ।
ଅ ହ। ବସିଥିଲୁ ସେଥିପାଇଁ ଆଉ ବୁଢ଼ୀ? ମା ଶୁଣିଥିନି ତ? ହଁ ଭଉଣୀ ଝିଅର ବାହାର।
ହଁ ପା ହଁ ପା ଯାଇଥିଲି କାଲି ଦେଖିବାକୁ ଆସିଥିଲେ ପିଲାର ଉଁ ବଡ ଭାଇ ତା ମା ସେ ପିଲା ଆସ ଆତିଲା ତା ଭଉଣୀ ହଁ ଭଉଣୀ ଭିଣେଇ ଆସିଥିଲେ ସବୁ।
ହ
ତାଙ୍କର ମନକୁ ତ ଆସିଛି। ଦେଖିଆ କଣ ହୋଉଛି ଆଉ। ଆସିଥିଲେ ହଁ ମନକୁ ଆସିଛି ଦେଖିବା ସେ କହିଛନ୍ତି ଆ ହୁଁ କହିଛନ୍ତି ଆଜି ଜଣେଇବି ବୋଲି।
ହଁ ହଁ।
ସନ୍ଧ୍ୟାବେଳକୁ କହିଛନ୍ତି ଜଣେଇବେ ବୋଲି।
ଆଉ କେତେଜଣ ଆସିଲଥିଲେ ସେମାନେ?
ପାଞ୍ଚ ଜଣ ଆସିଥିଲେ ବା ପାଞ୍ଚ ଜଣ ଆଉ ଯିଏ ମଧ୍ୟସ୍ ତି ଗୋଟେ ଝିଅ ସିଏ ମାଷ୍ଟର ହେଇଛି ତାକୁ ମିଶେଇକି ଛଅ ଜଣ।
ହଁ ହ। ଝିଅ ଝିଅର ଗୁଲ ର ମନକୁ ଯାଇଛି ନା କହନି?
ଝିଅର ନା ହଁ ଝିଅର ମନକୁ ଆସିଛି। ଆଉ ପିଲାଟି ଯାହାହେନେ ଉଁ ଏମିତି ପିଲାଟି ପ୍ରାଇଭେଟ୍ ରେ ଥିଲା ତାପରେ ସିଏ ଯେମିତି ଡିଗ୍ରୀ କରିଦେଇଛି ତାର କମ୍ପାନୀରୁ ପୁରା ଆଇଲା ଯାଅ ଏମିତି କମ୍ପାନୀରୁ ଆସ ଲା ସେଇ ଦି ବର୍ଷ ହେଲା ପୁରା ପରମାନେଣ୍ଟରେ ଅଛି ଆଉ।
ଆଉ ପରମାନେଣ୍ଟରେ ଅଛି ଆଉ ଗୁଲୁଟା ହଁ କେମିତି କାଇଁ ଏମିତି ହଉଥିଲା ମୁଁ ଶୁଣିଥିନି ଗୁଲୁଗାଲୁ
ସିଏ କେବଳ ଏଇ ଘର ନାହିଁ ବୋଲି ଏମତି
ରଇଲୁ ଯିଏ
ହୁଁ ।
ପରମାନେଣ୍ଟ ହେଇଯାଇଛି ଦି ବର୍ଷ ହେଲାଣି ତା ଘର କି ଘର କିି ବେ ସିଏ ଏମିତି କଣ ଘର କରିପାରିବନେଇ ସା।
ହଁଁ ତାପରେ ସେ ରାଜି ହେଲା ଆମେ ତାକୁ ବୁଝେଇଲା ପରେ ତାପରେ କହିଲା ହଁ। ତାପରେ ଆଜି ବି ସୁଦ୍ଧା ତାର ଯୋଉ ଉଁ ହୁଁ ନଣନ୍ଦେଇ ଦେଇ ହିସା ହୁଁ ତା ନଣନ୍ଦେଇ ହିସାବ ହବ ଯେ ସିଏ ଆଜି ଫୋନ୍ କରିଥିଲା। ଆଙ୍କ ହୁଁ ଫୋନ କରିଥିଲା ସିଏ କଣ ହେଇଛିି କହନି କାଲି ସିଏ ପଚାରିଛନ୍ତି ଇଏ କିନ୍ତୁ କହିନେଇ କିଛି ଖାଲି ଗୋଟେ ଦିଟା ଉତ୍ତର ଦେଇଚୁ ଆଉ କିଛି କହିନି ସେମାନେ ଭାବିଲେ ଏ ଝିଅଟି କାଇଁ କଥା କହିଲାନି ଆମେ କେମିତି ଜାଣିମୁଁ କଣ ବୋଲି? ଆ ସେଥିପାଇଁ ଆଜି ସେ ତା ନଣନ୍ଦେଇ ଫୋନ୍ କଲା ଯେ ଅ ସେ ପଚାରିଲା କହିଲା ମୁଁ ଯୋଉ ଲାଷ୍ଟ କୋଶ୍ଚିନଟା ପଚାରିଲି ତମେ ତ କାଇଁ ଉତ୍ତର ଦେଲନି? ଉଁ ସିଏ କହିଲେ ଆଉ କଣ ମୁଁ ଯୋଉ ପଚାରିଥିଲି ସେଇଠୁ ସିଏ କହିଲା ବାପା ମା ଯୋଉ ଉଠି ରାଜି ହେବେ ମୁଁ ସେଇଠି ରାଜି ସେ କହିଲା ଭେରି ଗୁଡ଼୍। ହଁ
ତାହେନେ ଭଲ ଆଉ ଏଇ ମାସ ବାହାଘର କରିବେ ନା!
ହଁ ହବ ଯଦି ଏଇ ମାସ କରିବେ ଆଉ କୋଉ ଟାଇମି଼ ଅଛି କି?
ହୁଁ।
ଏ ମାସ ଯଦି ନ କରିବେ ଆଉ କୋଉଠି ଟାଇମ ଅଛି? ନା ଭଲ ହେଇଚି ସେଇ ପିଲା ଘର ବି ସୁଧା ଏତେ ମାନେ ଗାଉଁଲି ଟାଇପର ଆମେ ବି କଣ ଗାଉଁଲି ନୁହେଁ ଆମେ କଣ ସହରରୁ ଏଇ ସହରରୁ ଯା ଆମେ ଗାଁରୁ ଯାଇକି ଫେରି ସହରରେ ତ ରହିଛନ୍ତି!
ହଁ।
ଗାଁଉଲି ତା ମା ବି ଆସିଥିଲା ତା ମା ବି ଭଲ ମେଳାପି ଏତେ ମାନେ ଇଏ ନୁହେଁ। ଭଲ ମେଳାପି କଥାବାର୍ତ୍ତା ବି ଭଲ।
ହଁ ନା ନା ତାକୁ ଯିମିତି ହେନେ ଗୁଲୁକୁ ତୁ କହନା
ନା ନା ସେ ରାଜି ଅଛି। ରାଜି ଅଛି ବୋଲି ଆଜି କଥା ହେଲା ନା ଆଉ ପିଲାଟି ପଚାରିଲା। ତାପରେ ତାଙ୍କ ସେ ତା ତାଙ୍କର କହିଛନ୍ତି ବୁଧବାର ଦିନ ଆସିଲେ ଧର ଯେ ବସିକି ଭା ଫାଇନାଲ ଡିମାଣ୍ଡ କଣ ଜିନିଷ ପତ୍ର କେମତି ବାହାଘର କରିବେ କେମତି କଣ କରିବେ? ତାଙ୍କର କିନ୍ତୁ ତର ଭର ଅଛନ୍ତି ତର ଭର ହେନେ ବି ସୁଦ୍ଧା ଆମେ ଝିଅ ଘର ଆମେ ଟିକେ ଜାହାନେ ଦେଖି ଚାହିଁକି କରିବାନା ଆମେ କଣ ଆଉ ତରଭର ହେନେ ହେଇଯିବ କି କାମଟା?
ନା ନା ଝିଅର ସବୁ କଥା ଦେଖିକି ବୁଝିକି କରିବ ନା ଫେରେ ପଛରେ କୁଆଡେ କଣ ହବ? ଆଜିକାଲି ଲୋକଙ୍କୁ କଣ
ହଁ ସେଇଥିପାରେ ପାଖରେ ହେଇଥାନ୍ତା କି?
ସବୁତା ଚାକିରି କୋଉଠି ତା ଚା କି ପରମାନେଣ୍ଟ ହେଇଛି କି ନାହିଁ କେତେ ଦରମା ପାଉଛି କି ପୋଷ୍ଟର ଅଛି ସବୁ କଥା ବୁଝିବ ନା?
ହଁ ହଁ। ହଁ ସେଇଡା ବୁଝିବେ ନ ବୁଝିକି କେମିତି କରିବେ ସେଇଆ ତ ମଉସା କହିଲେ ନା ବୁଝିବେ ତମେ ଟିକେ ଦେ ସେ ବୁଧବାରେ କହୁଛନ୍ତି ତୁମେ ରବିବାର ଆଡ଼କୁ ରଖ।
ହୁଁ।
ଆଉ ଖାଲି ହଁ ଧର କିଛି ବୁଝି ନଥିବୁ ଖାଲି ଏମିତି ଧର ମୁଦି ପିନ୍ଧିଇଦେବେ କଣ କରିଦେବେ ଆସିବେ ସବୁ ଖାଲିଟା ଖଚ ଚାନ୍ଦ କିଛି ଫାଇଦା ନାହିଁ।
ହଁ। ଠିକ ଏ ତମେ ବୁଝି ବୁଝାଇକି ସେ ରଇବାର ଆଡକୁ ଆସନ୍ତୁ ତୁମର ଯିବ? ଏକାଥରେ ଫାଇନାଲ କରିବା ଲଗ୍ନ କରିବ ଆଉ
ନା ପିଲାଟା କାଲି ଆସିଥିଲା କିନ୍ତୁ ତା ପିଲାଟାକୁ ଦେଖିନୁ ଭଲ ଲାଗେ ଏତେ କଥାବାର୍ତ୍ତା ତମେ ଭଲ ନର୍ମାଲ ଯେମିତି ମାନେ ଆମ ଇଏ ସେମିତି ସବୁ ଭଲ। ପିଲାଟା ଜଣା ତା ମାଆ ତ ଆହୁରି ବଢ଼ିଆ ଲାଗୁଥିଲା।
ଆହା।
ଦେଖିବା କଣ ହଉଛି? ତା ମା ର ମନକୁ ଯାଇଛି ତା ମାର ମନକୁ ଯାଇଛି ସେବା ନିଜେ ନିଜେ କହିଲା ମା ଦେ
ପୁଅର ମା ର ମନକୁ ଯାଇଛି ଝିଅର ମାଆ ର ମନକୁ ଯାଇଛି ନା?
ହଁ। ଝିଅ ମା ତ ଛାଡ ସିଏ କଣ ଦେଖିଛି ନା ଜାଣିଛି ସେ ତ ପିଲାକୁ ବି ଠିକ ସେ ଦେଖିନି।
ପିଲାକୁ ଦେଖିନି ଆଶ୍ଚ
ନା ସେଇଆ ମୁଁ କହିନି ତୁ ଯଦି ନ ଦେଖିଛୁ ମତେ କହିଥାନ୍ତୁ ହେଲେ। କହିଥାନ୍ତୁ ମୁଁ ପିଲାକୁ ଛିଡା କରି ମତେ ମାଉସୀ ବୋଲି କହିକି ଜୁଆର ହେଇକି ଗଲା।
ହଁ।
ଆଉ ତୁ ତୋର ଦେଖିଲୁନାଇଁ? ଅଧେ ତାଙ୍କର ଫଟୋ ଉଠେଇକି ବି ନେଇଛନ୍ତି ପିଲାଘର। ଆମ ଫ୍ୟାମିଲି ସାରା ସବୁ ଛିଡା ହେଲେ ସେ ପିଲାର ଆଉ ଆମ ଝିଅର ଛିଡା ହେଇକି ଉଠେଇଲେ।
ଓହୋ ପୁଅ ତ ଯାଇଥିଲେ ପୁଅ ଭଲ ଦେଖିଥିବେ ଆଉ।
ହଁ ସିଏ ସେଠି ଜଗିକି ବସିଥିଲେ ନା ସେ ଘରେ।
ହଁ ତା ବାପା ଟିକେ ରାଜି ହେଲାଣି ନା।
ହଁ ତା ବାପାଙ୍କର ରାଜି ତା ବାପାଙ୍କର କଣ। ଯୋଉଠି ଯାତ ଯାହା କହିଲେ ହଁ ମାରୁଚନ୍ତି ଆଉ।
ସାନ ଝିଅ ଆସିଥିଲା ନା।
ନା ସାନ ଝିଅ ଆସିନି। ତାର ଛୁଟି ନାହିଁ ଛୁଆ ଲୋକ ଆସିବ ଭୁବନେଶ୍ୱରରୁ ଫେରେ ସେଇଦିନ ରାତିରେ ଯିବ। ଆ ସିଏ ଆସିନି।
ସାନ ଝିଅ ଆସିଲେ ଆଉ ପୁଅ?
ବାପା ବୋହୁ ବି ବଡ ବୋହୁ ସେ ଭଦ୍ରକରେ ଅଛି। ତାକୁ କହିଥିଲେ ସିଏ ଆସିଛି। ସିଏ ଆସିଲା ସିଏ ବି ସୁଧା ରୋଷେଇ ବାସ କଲା ମାନେ ଦୂରରୁ ସେମାନେ ଆସିଛନ୍ତି ଯାହାହାନେ ବି ଖାଇବାକୁ ବଣ୍ଡେଇ
ହଁ ଯାହେନେ। ଜଳଖିଆ ଦେଇଥିବ ଥଣ୍ଡା ଦେଇଥିବ ଚା ଫା ଦେଇଥିବ।
ହଁ କରିକି ତାପରେ ବି ମିଲି କରିଥିଲୁ। ହୁଁ ତାର ମିଲ ବି କରିଥିନୁ। ମିଲ ବିି କରିଥିନୁ।
ହୁଁ।
ହୁଁ ହୁଁ।
ତୁ ତୁ ଯାଇଥିଲୁ ଯେ ତୁ କଲୁ ନା କିଏ କଲା ସବୁ।
ସେ ବୋଉଟି ମୁଁ ମିଶିକି କଲି ମୁଁ ଖାଲି ମଟନ କଲି ଛତୁ କଲି। ଆଉ ପୋଟଳଟା କଲି ସିଏ ବହୁଟି ଆଉ ଦେଇ ତାର ଭାତ ବସେଇଥିଲା। ସେ ବୋଉଟି ଆସିଲେ ତାର ଡାଲି ଛୁଙ୍କ ହେଇଗଲା ମାଛକୁ ଛାଣିକି ତରକାରୀ ଗଲା ସାଲାଡ଼ ପାଇଁ ଖାଲି କାକୁଡ଼ି ଫାକୁଡ଼ି ସବୁ କା କାଟିଥିଲା ମୁଁ ଆଉ କିଛି କାଟିଦେଲି ହୁଁ ଆଉ ପାମ୍ପଡ଼ ଛାତିଦେଲେ।
ହଁ। ଏତେ କଥା କରିକି ଦେଲେ ସେ ତା ଖାଇଥିବେ ଆଉ ଏରା କେଉଁଝରିଆ ଭାଲୁ ଖାଇଥିବେ ମନକୁ ଆସିଥିବ ଆଉ
ହଁ ସେ ଖାଇକି ଗଲେ। ଖାଇଛନ୍ତି କିଛି ନାହିଁ ସମସ୍ତେ କେବଳ ସେ ପିଲାଟି ତାର ବଧେ ମାଛ ଖାଇଏନି କାହାର କହିଲ।
ତା ଭଉଣୀ ତା ଭଉଣୀ ଭିଣେଇ ଆସିଲେ ପାଖକୁ
ହଁ ହଁ ତାଙ୍କ ମନ ଖୁସି ସେ ଭିଣେଇବା ଆଜି ଫୋନ କରିଥିଲା
ହଁ ହଁ ତା ମନ ଖୁସି ବୋଲିକି ସେ ଫୋନ୍ କରିଛି ଆଉ କୋଡ଼ ଉଦିନ ଯିବା ପାଇଁ ଆଉ।
କହୁଥିଲା କାହିଁ ଫୋନ୍ କାଲି କଥା ହେଲନି ଡରିଗଲ କି? ଯାହାହେଲେ ଫାଷ୍ଟ ଦେଖିବାକୁ ଆସିଛନ୍ତି ଜଣେ ଡରିବନିଁ ନା।
ହୁଁ କାହାକୁ କହିଲା?
ସେଇ ମା ମାନଙ୍କୁ।
ମାମୁନୁକୁ
ହଁ।
ଆଉ ଦେଖ ଇ ମାମୁନୁ ଫୋନ ନମ୍ବର ନେଇକି ସେ କଥା ହେଲେଣି ଆଉ ତାଙ୍କର ପୁରା ମନ ଅଛି ଆଉ।
ବାଟ ଟା ଦେଇ ସେଥିରେ ଫୋନ ନମ୍ବର ନାହିଁ ନା ମାମୁନୀର। ବାଘର ବେଳେ ହୁଁ ତାଙ୍କର ମନ ଅଛି ପିଲାର ବି ଅଛି। ତାଙ୍କର କାଲି ସମସ୍ତଙ୍କର ମନକୁ ଆସିଥିଲା ସେ କହୁଥିଲେ ନ କହୁଥିଲେ ତା ଶାଶୁ ଗଲା ବେଳକୁ କହିକି ଯାଇଥାନ୍ତେ ନା ଆଉ ମା ସେଇ ଗାଡିରେ ବସିିକି ଏକାଥରେ ପଳେଇବା ଆଉ କାହିଁ ପଛରେ ଯିବୁ। ହଁ ଏମିତି କହୁଥାନ୍ତା ଶାଶୁଆ।
ହଁ ସବୁ ଠିକି ଠାକ୍ ଏଇ ମାସ ବାହାଘର କରିଦିଅ ମ ଆଉ ନାହିଁ।
ହୁଁ। କଣ କରିବା? ତାପରେ ଆମେ ବି ସୁଧା କହିବା ସେମାନେ ରାଜି ହୁଅନ୍ତୁ କି ଆମେ ରାଜି ହୁଅନ୍ତୁ ଯୋଗ ହୋଗ କଥା। ଥା ଯାହାବରକୁ ଯାହା କନ୍ୟା। ଆମେ କହିଲେ କଣ ହବ?
ତା ତ ଯେତେବେଳେ ଯୋଗ ଫିଟିବ ସେତେବେଳେ ହବ ଆମେ କହିଲେ ନା ହ ବ ନା ମୁଁ କହିଦେ ନ ହେବ ଏତେ ବଢ଼ିଆ ପ୍ରସ୍ତାବଟା ତୁମେ ହାତ ଛଡ଼ା କରିବା କାଇଁକି। ତାଙ୍କର ଯଦି ରାଜି ତମର କରିଦେବ ଆଉ ଯାହା ହଉ ଉଡ଼ ବୁଡ଼ ଯାହା କର ସବୁ କରିଦବା।
ଆଉ କଣ କରିବା? ଯାହା ହଉ ଦେଖିବା ତାଙ୍କର ଆଜି କଥା ହେଇ ସାରନ୍ତୁ ଫୋନ୍ କରିଥିବେ କଣ କେମତି କରିକି ବାହାଘର ଯାହାହେଲେ ଆଙ୍କର କେମିତି ଯିବେ କେମିତି ଧର ବର ଯାତ୍ରୀ ଆସିବେ କେମିତି କଣ କରିବେ ସବୁ ବସିକି ଆଙ୍କର ଫ୍ୟାମିଲି ତାଙ୍କ ଫ୍ୟାମିଲି ବସିନି କଥା ହେବେ।
ହୁଁ। ଆର୍ ଝିଅ ନେଇକି ତ ସବୁ ଜିନିଷ କରିଦେଇଥିବେ।
ହଁ ହଉ ଖୁଢି ରହୁଛି ମୁଁ ଯାଏ ଟିକେ ଏ ଅଟା ଆଣି ଦଳିଦିଏ।
ହଁ। ହଁ ର ମତେ କିଛି ଶୁଭୁନି ଟିକିଏ କିଛି